ହଁ ହୁଁ। ହଁ ହଁ ଶୁଣାଯାଉଛି।
ଆପଣ ଆଜି କଣ ଖାଇଛନ୍ତି।
ଆଜି ମୁଁ ରୁଟି ଭଜା ଖାଇଛି ଘ ଏଠି କଲେଜରେ ଆସି ଗୁପଚୁପ ଖାଇଥିଲି। ଆପଣ କଣ ଖାଇଛନ୍ତି କୁହନ୍ତୁ।
ମୁଁ ତ ଆଜି ବହୁତ ପ୍ରକାର ଜିନିଷ ଖାଇଅଛି ଯେମିତି କିି ଭାତ ଡାଲି ଆଉ ଅଁ। ଚଣା ତରକାରୀ ଆଳୁ ମଟର ତରକାରୀ ପନିର ତରକାରୀ ପୋଟଳ ତରକାରୀ ପୋଟଳ କୁର୍ମା। ଆଉ ଆପଣ ଯାହା ଯାହା ଭାବିିନଥିବେ ସେଇଆ ସେଇଆ ମୁଁ ଖାଇ ଦେଇଛି।
ଓହୋ ମତେ କିନ୍ତୁ ଲାଗୁଛି କି ଆପଣ ମୋ ଆଗରେ ଟିକେ। ଆ ମାରୁଛନ୍ତି କିନ୍ତୁ ଛାଡ଼ନ୍ତୁ। କିନ୍ତୁ ମୁଁ କହିବାକୁ ଚାହିଁବି କି ଆପଣ ଡାଲି ର ରେସିପି ଜାଣିଛନ୍ତି କି। କାଇଁ ନା ମୁଁ ଏବେ ନିଉ ଏବେ ନୂଆ ଡାଲି ଶଖିବାକୁ ଚାହୁଁଛି।
ଆଜ୍ଞା ଆଜ୍ଞା ମୁଁ ଜାଣିଅଛି ଡାଲି ର ରେସିପି। ଆପଣଙ୍କୁଁ ଖୁବ ଶୀଘ୍ର ଏ ଡାଲି ର ରେସିପି କହିବାକୁ ଇଚଛକ ଅଛି ଆପଣ ଯଦି ଶୁଣିବା ଚାହୁଛନ୍ତି ତାହେଲେ ମତେ ଅ କୁହନ୍ତୁ।
ହଁ ହଁ କୁହନ୍ତୁ କୁହନ୍ତୁ।
ଡାଲି ଡାଲି କଣ ଗୋଟେ କହିଲେ ଡାଲି ଫାଷ୍ଟ ଦୋକାନ କୁ ଯିବେ। ଦୋକାନକୁ ଗଲେ ସେଇଠି ପଚାରିବେ କି କେତେ ପ୍ରକାର ଡାଲି ଅଛି ସେ କହିବ କୋଉ ଡାଲି ନେବେ ଆପଣ ଆପଣ ଆପଙ୍କ ଇଛା ହିସାବରେ ଆଣ ଡାେଲି ମୁଁ ମସୁର ଡାଲି କଥା ମୁ ଆପଣଙ୍କୁ କହୁଛି। ତ ମସୁର ଡାଲି ଆଣିଲେ ସେଟା ଦି ଫାଳ ହେଇକି ଆଗରୁ ଆସିଥିବ ଫାଳେ ଫାଳେ ହେଲା ବୁଝିପାରିଲେ ତ ତାକୁ ଆଣିକି ଫାଷ୍ଟ ପଲିଥିିନ ରେ ଆଣିଯିବେ କି ଜରିରେ ଆଣିଥିବେ। ତ ସେଇଥିରୁ କାଢି ଦେଇକି ଆଗ ପାଣି ଭିତରେ ଭିଜେଇଦେବେ ପାଣି ଭିତରେ ଭିଜେଇ ସାରିଲା ପରେ ଆପଣ ଆପଣଙ୍କର ସବୁ କାର୍ଯ୍ୟ କରିପାରିବେ ଯେମିତି ତାକୁ ଫାଷ୍ଟ ପ୍ରେସର ରେ ପକେଇଦେବେ ତାପରେ ରେ ଦେଇେଇଥିବେ କଟା ପରିବା ହେରିକା ଦେଇେଇଥିବେ। ତାକୁ ପ୍ରେସର ରେ ପକେଇ ଦେଇେଇକି ହଳଦୀ ଚୁନା ଲଙ୍କାଗୁଣ୍ଡ ଲଙ୍କାଗୁଣ୍ଡ ଦେବିନ ନା ଆପଣଙ୍କ ଯଦି ରାଗ ଦରକାର ନାହିଁ। ତାପରେ ପାଣି ଦେଇକି ଟିକେ ସିଝେଇଦବ ହଳଦୀ ପାଣି ଦେଇକି ଆପଣଙ୍କର ହେଇଗଲା ପ୍ରସ୍ତୁତ। ମୋର ତାପରେ ଶ ଦି ତିି ଚାର ଦିଟା ଖଣ୍ଡେ ମାରିଲେ ତିିଟା ଖଣ୍ଡେ ମିଲେ ମଧ୍ୟ ହେଇଯିବ ଆପଣଙ୍କ ମତେ ଯାହା ଲାଗୁ ଅଛି। ତ ହେଇଗଲା
ଆପଣ ଟିକେ ଦେଖନ୍ତୁ ମତେ କଁ ଲାଗୁଛି ଆପଣଙ୍କ ହ୍ୱାଟସଆପ ରେ କିଛି ମେସେଜ୍ ଆସିଥିବ ଦେଖନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ମତେ ଆସି ମତେ କ କୌଣସି ମେସେଜ ଆସ ନାହିଁ ହଵାଟସପ ରେ ଆ ଆପଣଙ୍କୁ କିନ୍ତୁ ଆସିଅଛି ବୋଧେ।
ଗ୍ରୁପ ର ମେସେଜ ଟିକେ ଦେଖନ୍ତୁ।
ଆଜ୍ଞା ଆଜ୍ଞା କିନ୍ତୁ ମତେ ଶୋ କରୁନାହିଁ। ଆଜ୍ଞା ଆଜ୍ଞା ଜମା କରନ୍ତୁ ନାହିଁ ଆପଣଙ୍କ ବୁଝିପାରୁଛନ୍ତି ଆପଣ।
କଣ।
ମୁଁ ଆପଣଙ୍କୁ କେମିତି କହିବି କଣ କହୁଅଛି ଆପଣ ସେଇଟା ବୁଝିଯିବା କଥା ନା ଆଉ। ବୁଝିପାରୁଥିବେ ଆପଣଙ୍କୁ ମୁଁ କଣ କହୁଅଛି। ଆଜ୍ଞା ଆଜ୍ଞା ତ ଆପଣ ଜାଣିଛନ୍ତି ମୋର ଗୋଟେ ପୁଅ ଥିଲା ସିଏ ଆପଣଙ୍କ ଭଳିଆ ବହୁତ ଚଗଲା।
କହିବାକୁ ଚାହୁଁଥିଲି କି ଆଜି ବ ଆପଣଙ୍କ ମହାବିଦ୍ୟାଳୟରେ କ୍ଲାସ ଟି ଅନୁଷ୍ଠିତ ହୋଇଅଛି।
ସେଇ କଥା ଟି ମୁଁ ଆପଣଙ୍କୁ କହୁଛି।
କ୍ଲାସ ଟି ଅନୁଷ୍ଠିତ ହେଇଯାଉଛି କୋଉ କେତେବେଳେ କ୍ଲାସ ଟି ଅନୁଷ୍ଠିତ ହେଇଯାଉଛି।
ଆପଣଙ୍କର ପ୍ରିୟ ଅତି ପ୍ରିୟ ଦୀପ୍ତି ମ୍ୟାର କ୍ଲାସଟି ଅନୁଷ୍ଠିତଯାଇଛି।
କେବେ।
ଗ୍ରୁପ ସେହିଛି ଗ୍ରୁପର ମିସେଜ ଦେଖାଇବାକୁ କହୁଛି।
ଆଜ୍ଞା ଆ୍ା କିନ୍ତୁ ମୁଁ ଯେହେତୁ ଏବେ ଟିକେ ଦେଖିାରିବିହିଁ କିନ୍ତୁ କେେବେଳେ ଟାଇମ ଟା କହିଲେ ମୁଁ ଆପଣଙ୍କର ଏଠି ଚୀର ଉପକୃତ ହୁଅନ୍ତି।
ନା ନା ଟାଇମିଙ୍ଗ ନ କ୍ଲାସ ସରିଲାନି।
ଆଜ୍ଞା ଆଜ୍ଞା ତାହେଲେ ଆମର ତ କାଲି ୱାଟ ଲାଗିବାର ହିଁ ଅଛି।
ଆଜ୍ଞା ଆଜ୍ଞା ସେ ମ୍ୟାାମ ଯ ଆଉ ଆପଣଙ୍କୁ ଦେଖ ଶିଖିବିଛନ୍ତି ଆପଣଙ୍କୁ କାଲି କ୍ଲାସରେ ପରବର୍ତ୍ତୀ ଅଧ୍ୟାୟର କ୍ଲାସ ରେ ଆପଣଙ୍କୁ ନିଶ୍ଚିନ୍ତ ତାଙ୍କ ମର୍ମଭେଦୀ ବାଣୀ ଗୁଡାକ କହିବେ। ଯୋଉଟା ଆପଣ କର୍ମକୁ ଯବିକି ଆପଣ ହୃଦୟକୁ ଛିରିଦବ। ତମ ଆସା କରୁଛ ବର୍ଷା ଟା ପୁଣି ପକେଇଲାଣି ବଢିଆ ପାଗ ଦେଇଛି
ନିଶ୍ଚିନ୍ତ ଭାବରେ ସେଇଟା ତ ମୋ ହୃଦୟକୁ କାଟିକିେ ଚାରି ଫଳ କରିଦେବ ଛଅ ଫଳ କରିଦେଇପାରେ ଆପଣଙ୍କୁ ମୁଁ ଆଉ କଣ ହିଁ କହିପାରିବି ସେ ତ ସେଇଭଳିଆ ହିଁ ପ୍ରଥମରୁ ଆଉ ଆଉ ମୁଁ ସେଥିରେ ଆଉ ତାଙ୍କୁ ତାଙ୍କୁ ତ ମୁ ଆଉ ଚେଞ୍ଜ କରିପାରିବିନି ତ ମୁଁ ନିଜେ ଚେଞ୍ଜ ହେଇଯିବି କଣ କହିବି ମୁଁ ସେ ଟା ଭାବୁଚି ମୁଁ ଭାବୁଅଛି କି କହିବି କି ମତେ ଗୋଟେ ସାନ୍ସ ରେ ଟିକେ କାମ ଥିଲା ତ ସେଥିପାଇଁ ମୁଁ ଆସିଥିଲି କିନ୍ତୁ ମୁଁ କ୍ଲାସ ପାଇଁ ଆସିନଥିଲି। ଯେହେତୁ ମୁଁ ହଁ ଗାଁରେ ଥିଲି ବୋହୁତ ଦିନ ହେଲାଣି। ତ ମୁଁ ଯେହେତୁ ଆସିପାରୁନଥିଲି ତ ଆଜି ସେଥି ପାଇଁ ଆସିଥିଲି କିନ୍ତୁ ଯେହେତୁ ସିଏ ଆଜି ଆମକୁ ଦେଖିଚନ୍ତି ପୁଣି କହିଥିବେ ହିଲ ଫିଲ ପିନ୍ଧିକି ଆସିଚନ୍ତି ମ୍ୟାଡାମ୍। ଆଉ ପୁରା ଜିନ୍ସ ଫିନ୍ସ ପିନ୍ଧିକି ଆସିଚନ୍ତି। ହୋଉ ବୁଲୁଚନ୍ତି ଗୋଟେ ମ୍ୟାଡାମ୍ ଆମ ବିଷୟରେ ନିଶ୍ଚିନ୍ତ ଭାବରେ କଥାବାର୍ତ୍ତା ଚାଲିବ। ମୁଁ ଜାଣି ଆମ ବିଷୟରେ ନାଇଁ ମୋ ବିଷୟରେ ବୋହୁତ ପ୍ରକାର ପ୍ରକାର କ ଥା ସେମାନେ ଶୁଣେଇବେ। ମୁଁ ଜାଣିଚି ଏଇ କଥାଟା ସବୁ ପୁଅ ପିଲା ମାନେ ଝିଅ ପିଲାମାନେ ଆମ ଡିପାର୍ଟମେଣ୍ଟର ମଧ୍ୟ ଜାଣିବି।
ନିଶ୍ଚିନ୍ତ ନିଶ୍ଚିନ୍ତ ମତେ ଏବେ ଲାଗୁଚି କଲେଜ ଆସି ବାର ଏକମାତ୍ର କାରଣ ହିଁ ହେଲା। ଆମର ହୁଁ ଅନ୍ୟମାନଙ୍କ ମୁହଁରେ ନିଜର ବେଜତି କରେଇବା।
ଆଜ୍ଞା ଆଞା କିନ୍ତୁ ଆମେ ତ ଚାହୁଁ ଆମେ ତ କାହାର କରୁନ ସେମାନେ ଆମେ ବୁଲୁଚେ ସେମାନେ କଣ ପାଇଁ ଏମିତି ହୋଉଛନ୍ତି। ତ ମୁଁ ତ ମୋର ଆପଣ ଜାଣିଚନ୍ତି ଆଉ ଗୋଟେ ଜିନିଷ କଥା କି ମୋର ଯୋଉ ମହିଳା ମିତ୍ର ନାହାନ୍ତି। ଆଉ ଗୋଟେ ଯିଏ ଟିକେ ନାଲି ନାଲି ବୁଝିପାରିଲି।
ଆଜ୍ଞା ହଁ ବୁଝି ପାରୁଚି ଏଥର।
ହଁ ସିଏ ନାଲି ସିଏ ସେ ନାଲି ମହିଳା ମିତ୍ର ଜଣକ ଯେତେବେଳେ ଆସିବେ। ସେତେବେଳେ ତ ଖେଳ ପୁରା ଅଲଗା ପ୍ରକାର ହବ। ସିଏ ତ ମତେ ଟୋଟାଲି କି-କିିଲାସ କରେଇ ହିଁ ଦେବେନି। ତ ମୁଁ ସେତେବେଳେ କଣ କରିବି। ମୁଁ ଭାବୁଅଛି ଆଉ ସେତେବେଳେ ଆମର ପୁରୁଷ ମିତ୍ର ଦୁଇ ଜଣ ବି ମଧ୍ୟ ଆସିବେ। ତ ସେମାନେ ବୁଲିବାର ପ୍ଲାନ କରୁଛନ୍ତି। ତ ସେତେବେଳେ ଯଦି ଦିଇ ତିନି ଜଣ ମତେ ତାଙ୍କ ସହିତ ଦେଖିଦେଲେ। ତାହେଲେ ଗଲା ସରିଗଲା ସବୁ କଥା।
ଆପଣ ତ ନିଶ୍ଚିନ୍ତ ଭାବରେ ଶୁଣିବେ। କିନ୍ତୁ ମତେ ଲାଗୁଚି ଆପଣଙ୍କ ସହିତ ମ ତେ ବି ଶୁଣିବାକୁ ପଡିବ।
କାହିଁକି ଆପଣ କାହିଁକି
କାହିଁକି ନା ଏଇ ଏଇ ଜିନିଷଟା ସବୁବେଳେ ହେଇ ଆସୁଚି ଆଉ ହେଇ ଚାଲିଥିବ। ମୁଁ କିଛି ନ କରିକି ବି ମତେ ଶୁଣିବାକୁ ହିଁ ପଡୁଚି। କିଛି କଲେ ବି ମତେ ଶୁଣିବାକୁ ହିଁ ପଡୁଚି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା। ମୁଁ ବୁ ଭୁଲି ଯାଇଥିଲି ମୋର ରୂପ ମୁଦି ଓ ମୁଦ୍ରିକା ଗୁଟିକା ମୋ ହାତରୁ ଖସି ପଡିଲା। ମୁଁ ଏବେ ତାକୁ ବୋହୁତ ଜୋରରେ ଖୋଜୁଥିଲି। ଯାହା ହୋଉ ମତେ ମିଳିଗଲା ନହେଲେ ମୁଁ ଏବେ ପାଗଳ ହେଇଯାଇଥାନ୍ତି।
କଣ?
ରୂପା ରୂପା ମୁ-ମୁଦ୍ରିକା।
ରୂପା ମୁଦି।
ଆଜ୍ଞା ଆଜ୍ଞା ମୁଦ୍ରି ସେଇଟା ମୋର ତଳେ ପଡିଗଲା ବାଉଳାରେ ହାତ ବାଜିକି। ନାହିଁ ନାହିଁ କାଇଁ ଆପଣଙ୍କୁ ଡେଜାକୁୁ ଆଜ୍ଞା ଆଜ୍ଞା ମୁଁ ବୋଧେ ଘରେ କୋହୁଥିଲି ଆପଣଙ୍କୁ। ମୁଁ ବୋହୁତ ଟେ ନସନ୍ ହେଇଯାଇଥିଲି ଏମିତି ହେଇଗଲେ ମ
ଆପଣ ଗୋଟେ କାମ କରନ୍ତୁ। ସେ ମୁଦିରର ତଳେ ଗୋଟେ ସୂତା ବାନ୍ଧିକି ପିନ୍ଧନ୍ତୁ। ସେ ଆପଣଙ୍କ ସାଇଜିର ନୁହେଁ କିମ୍ବା ଆପଣ ଟିକେ ପତଳା ହୋଇଯାଉଚନ୍ତି ମତେ କାଇଁ ଲାଗୁଚି।
ନାଇଁ ନାଇଁ ସାଇଜିର ନୁହେଁ ନୁହୁଁ ତା ସହିତ ଖେୁଳୁଥିଲି ଟିକେ ଏମତି ଏମିତି ବାହାର କରି କରିକା ସେଥିପାଇ ମୁଁ ତାପରେ ଏମତି ପ ଛକୁ ଏଇଟା କଲା ବେଳକୁ କୁର୍ତ୍ତିୀଟା ସେଇଟା ପଡିଗଲା ଟିକେ ଆଉ କଣ କହିବି ଆଉ ଆପଣଙ୍କୁ। ମୁଁ କଣ ମିଛ କଥା କହିପାରୁଚି ଆପଣଙ୍କୁ କିଛି। ଆପଣ ବୁଝିପାରୁଚନ୍ତି ତ। ମୁଁ କଣ କହିବାକୁ ଚାହୁଁଚି। ଆପଣଙ୍କର ତ ମତେ କୌଣସି କ କଥା ଏବେ ଶୁଣା ଯାଉ ନାହିଁ। ଆପଣଙ୍କୁ ମୋ କଥା ଶୁଣା ଯାଉଚି? ଆପଣଙ୍କ କଥା ବି ମତେ ଶୁଣା ଯାଉନାହିଁ। ଆପଣଙ୍କ କଥା ବି ମତେ ଶୁଣା ଯାଉନି। ହ୍ୟାଲୋ।